ହ୍ୟାଲୋ।
ହୁଁ ହାଲୋ।
ହଁ ଭାଇ ଶୁଭା ଯାଉଛି।
ହଁ ହଁ ଶୁବୁଛି ଶୁବୁଛି।
ହଁ ଆମେ ହଁ ଶୁଭ ସକାଳ ଆମେ ପୂର୍ବରୁ କଥା ହେଇଥିଲେ।
ହଁ ହଁ ହଁ ମୋର ମନେ ଅଛି ଆମେ ଦୁଇ ଦିନ ତଳେ କଥା ହେଇଥିଲେ ହଁ ମତେ କିଛିଟା କହିଥିଲେ ଆପଣଙ୍କ କାର୍ଯ୍ୟ ବିଷୟରେ?
ହଁ ମୁଁ କାର୍ଯ୍ୟ ପ୍ରଣାଳୀ ବିଷୟରେ କହିଥିଲି ଆପଣଙ୍କୁ ଆମର କାର୍ଯ୍ୟ କଥାଟା ଅଧାରେ ରହିଯାଇଥିଲା ଆମେ ଯୋଉ ମମତା ଦିବସ ବିଷୟରେ କ କଥା ହେଉଥିଲେ ମମତା ଦିବସ କୋଉ କଣ ସେ ମମତା ଦିବସ ବିଷୟରେ ଆମେ ଜାରି ରଖିବା?
ହଁ ନିହାତି ନିହାତି ଭାବେ ମୁଁ ତ ବହୁତ ଇଚ୍ଛୁକ ଥିଲି କିନ୍ତୁ କାମ ଯେହେତୁ ରହିଯାଇଥିଲା ମୁଁ ଟିକେ ବିଚ୍ଛିଦ ହେଇଯାଇଥିଲି ଆମେ ନିହାତି ଆପଣ କୁହନ୍ତୁ ମୁଁ ଶୁଣିବାକୁ ଇଚ୍ଛୁକ ଅଛି।
ଆମେ ଏମିତି ଆପଣଙ୍କୁ କହୁଥିଲି?
ହୁଁ।
ସପ୍ତାହର ମଙ୍ଗଳବାର ଦିନ ଏବଂ ଶୁକ୍ରବାର ଦିନ ଆମେ ମମତା ଦିବସ ଉପରେ କାର୍ଯ୍ୟ କରୁ। ମମତା ଦିବସରେ କଣ କଣ କରୁ ଆପଣ ବି ଜାଣିବେ ସେ ବିଷୟରେ ଆପଣ ବି ଜାଣିବେ ଅଭିଜ୍ଞତା ବଢିବ ଆପଣ ମୁଁ ମୋ ମାନେ ହଁ ମୋର ଯେତେ ଅଛି ଅଭିଜ୍ଞତା ସେ ଆପଣଙ୍କ ସହିତ ସେୟାର ମାନେ ଆପଣଙ୍କ ସହିତ ବାଣ୍ଟିବାକୁ ଚାହୁଁଛି। ତ ଆମେ ମମତା ଦିବସ ଉପରେ ଯିବା ମମତା ଦିବସରେ ଆମେ ପ୍ରଥମେ କଣ କରୁ ଏ ଜଣେ ଗର୍ଭବତୀ ମା ଆସିବେ
ହଁ ହଁ।
ଆସିକି ତାଙ୍କୁ ବୋ ବସିବାକୁ ତାଙ୍କୁ ସ୍ଥାନ ଦବୁ ସେ ବସିଲା ପରେ ଆମେ ତାଙ୍କର ପ୍ରଥମେ ଗର୍ଭାବସ୍ଥାର ପରୀକ୍ଷା ତାରିଖ୍ ଦେଖିବୁ ମାନେ ହଁ ଗର୍ଭାବସ୍ଥ
ମାନେ ମୁଁ ଯେମିତି ଟିକେ କହିବାକୁ ଚାହିଁବି ଆପଣଙ୍କୁ ମାନେ ଗର୍ଭାବସ୍ଥା ଯେମିତି ଆରମ୍ଭ କେମତି ମିନିମମ୍ ମାନେ ଆପଣଙ୍କର ଅତି କମ ଟା କିଛି ଦିନ ରହିଥାଏ ନାଁ। ମାଙ୍କୁ ମାସ ଗୋଟିଏ ମାସ ହେଇଥିବା ଦରକାର କି ଦୁଇ ମାସ ହେଇଥିବା ଦରକାର ସେମିତି କିଛି ଆପଣଙ୍କର ଅଛ? ନା ଯେହେତୁ ଗର୍ଭବତୀ ହେଲା ପରେ ଜାଣିଲା ପରେ ଆପଣଙ୍କ ଷ୍ଟାର୍ଟ କରନ୍ତି।
ହଁ ଏବେ ଗର୍ଭାବସ୍ଥାରୁ ତୋ ପ୍ରଥମ ମାସରେ ଏତେ ଭଲ ମାନେ ଭଲ ସେ ଜଣା ପଡେନି
ହଁ ହଁ ହଁ।
ଅତି କମେ ଦୁଇ ମାସ ଲାଗିଯାଏ ଦୁଇରୁ ଅଢେଇ ମାସରେ ଆମେ ପ୍ରୁରା ଶତ ପ୍ରତିଶତ ମାନେ ଇଏ ହେଇଯାଉ କି ତାଙ୍କ ସେ ଗର୍ ଗର୍ଭ ହଁ ତା ଘର ଅଛିିବେ
ଅଛି ବୋଲି ହଁ ହଁ।
ତ ଆମେ ସପ୍ତାହ ହିସାବରେ ଆମେ ଦେଖୁ ସପ୍ତାହ ହିସାବରେ ଆଠ ସପ୍ତାହ କି ନଅ ଦଶ ସପ୍ତାହରେ ଆମେ ମାନେ ଇଏ ହେଇଯାଉ କି ଆମେ ଜାଣି ଜାଣି ଯାଉ କି ମା ଗର୍ଭବତୀ ଅଛି। ତାପରେ ଆମର ଆମ ପରୀକ୍ଷା ରହିବ ମାନେ ଆମେ ଆ
ଦେଖିବା ଅତି କମ୍ ରେ ଆପଣଙ୍କୁ ଦୁଇ ମାସ ଲାଗିଯାଏ ଆପଣ ମାନେ ଆମେ ଯେକୌଣସି ସିୟର ମାନେ କନଫର୍ମ ହେବା ପାଇଁ ଗୋଟିଏ ମା ପ୍ରକୃତିରେ ଗର୍ଭବତୀ ଅଛନ୍ତି ଏବଂ ଛୁଆ ତାଙ୍କ ପେଟରେ ସୁସ୍ଥ ଭାବେ ରହିଅଛି ବୋଲି ଆପଣଙ୍କୁ ଅ ଅତିକମରେ ଦୁଇ ମାସ ହେଲେ ଆପଣ ଜାଣି ଯାଆନ୍ତି ଆଉ କଣ ନା ୲
ହଁ ସେତେବେଳେ ଆମେ ମାନେ ଗର୍ଭ ଏଭ ମାନେ ସତ ପଶ୍ଚିତ ଆମେ ଜାଣି ଯାଉ କି ଗର୍ଭାବ ମା ମାଟା ଗର୍ଭ ଅଛି। ଗର୍ଭ ଧାରଣ କରିଛି ତ ଆମେ ତାଙ୍କର ଜଣେ କେତେ ଜିନିଷ ଆମେ ଅ ଯୋଉଟା କି ଆମେ କ ତାଙ୍କର ବ୍ୟକ୍ତିଗତ ଆକଳନ କରୁ ଯୋଉ ଯୋଉଟା କି ମା ଅତୀତରେ ଗର୍ଭର ସୂଚନା ଯେମିତି କହିପାରିବା ଆମେ। କି ପୂର୍ବରୁ ଚାରି ଥରରୁ ଅଧିକ ଗର୍ଭବତୀ ହୋଇଥିଲେ କି ଯଦି ହୋଇଥିଲେ ତ ସେଇଟା ବିଫଳ ସଂଙ୍କୁଳ ମାରେ ଯିବେ ଯଦି ହୋଇନାହାନ୍ତି ସେଇଟା ହଁ ଆମେ ବିଫଳ ସଂଙ୍କୁଳ ନୁହେଁ ସେ ମା ଟା। ଏଇଟା ଗୋଟେ ଏଇଟା ଗୋଟେ ଆପଣ ଜାଣିପାରିଲେ ଦ୍ଵିତୀୟରେ ଅଛି ଆଗରୁ ଅସ୍ତ୍ରୋପଚାର ଜଡିତ ପ୍ରସବ ହେଇଛି କି ଏବେ କଣ ହଉଛି ଅଧିକରୁ ଅଧିକ ଅସ୍ତପତାର ଜନିତ ଅ ଶତ୍ରୋପଚାର ଜନିତ ପ୍ରସବ ହଉଛି।
ହଁ ହଁ ହଁ ମାନେ ଆଗ ଭଳି ମାନେ ସାଧାରଣ ମାନେ ପ୍ରସବ ହ ହେଇ ପାରୁନେହିଁ ହଁ ହଁ ହଁ।
କିମ୍ବା ଅନ୍ୟ କୌଣସି ଗର୍ଭାଶୟ ଜନିତ ଅସ୍ତ୍ରୋପଚାର ହଉଛି।
ହୁଁ ହୁଁ।
ସ୍ତ୍ରୀ ମାନଙ୍କର ମହିଳା ମାନଙ୍କର ଟିକେ ଅ ସ୍ୱାସ୍ଥ୍ୟ ଅବସ୍ଥାରବ୍ଲେ ମାନେ ଅସ୍ୱାସ୍ଥ୍ୟ ହ ଇଏ ପାଇଁ
ହୁଁ ହୁଁ।
ରହୁଛି ତ ଆମେ ଜାଣିବା ଯେ ଆଗରୁ ଅସ୍ତ୍ରୋପଚାର ହେଇଥିଲେ ସିଏ ମାଟା ବିପଦ ସଂକୁଳରେ ଯିବେ। ତାଙ୍କ ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ତାଙ୍କୁ ନେବା ତାଙ୍କ ସଵାସ୍ଥ୍ୟସ୍ ଅବସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ନେଇକି ଆମେ ତାଙ୍କୁ ଅତି କମ୍ ସମୟରେ ମାସକୁ ମାସକୁ ମାସ ଆମେ ତାଙ୍କୁ ପରୀକ୍ଷା କରିବାକୁ ପଡ଼ିବ।
ଆଚ୍ଛା ହୁଁ ହୁଁ ହୁଁ ଏମିତି ଆପ ଆପଣଙ୍କର ମାନେ ଯେମିତି କିି ପ୍ରସବ ହେବା ପର୍ଯ୍ୟନ୍ତ ଆପଣଙ୍କୁ ତାଙ୍କର ମାନେ ଯତ୍ନ କଣ ଆ ମାନେ ସେଇଭଳି ଆପଣ ତାଙ୍କର ନେଇଥାନ୍ତି ଆଉ ହଁ ହଁ।
ହଁ ଯତ୍ନ ନିଆ ହବ।
ହଁ ହଁ ହଁ।
ସେଏସା ତ ଆମେ ଯୋଉ ମହିଳ୍ ମହିଳା ଦିବସ ଯୋଉ ରହେ ଆମର ମାତୃତ୍ୱ ଦିବସ
ହୁଁ ହୁଁ।
ସେଇଠିରେ ଆମେ ତାଙ୍କୁ ବନେକଅ ମୁଁ ସ୍ୱଚ୍ଛତା ଭାଷ୍ ଉଁ ଭାବରେ କହିବି ଯେନ୍ତି ଆପଣ ବି ଜାଣିପାରିବେ ସେ ବିଷୟରେ। ଆ ଏ ମାର ଓଜନ ଦେଖୁ ମାର ଓଜନ କେତେ ରହୁଚି। ମା କେତେ ଓଜନ ରହିବା କଥା ତା ଓଜ ଠିକ୍ ଅଛି କି ନାଇଁ। ତାପରେ ସେ ଆମେ ସେକ୍ ଆମେ ଦୁତୀୟରେ ଆମେ ଦେଖିବୁ ମାର ନାଡିର ଗତି କେମିତି ଅଛି। ନାଡିର ଗତି ମାନେ ଆପଣ ନାଡିର ଗତିରୁ ଜଣା ପଡିଯାଏ ବୁ ଉଁ ଯିବ କି ମାର ସ୍ବସ୍ତା ମା ମାନେ ଠିକ୍ ସେ ସ୍ଵସ୍ତ ଅଛନ୍ତି କି ନାଇଁ।
ଆଚ୍ଛା। ଓ ହୋ ସେଇ ଜିନିଷ ଆପଣ ପରୀକ୍ଷା ଦ୍ଵାରା ଜାଣିପାରନ୍ତି। ଆଁ ଇଁ।
ତୃତୀୟରେ ଆପଣ ଉଁ ଆମ ମାଆଙ୍କର ରକ୍ତଚାପ ଦେଖିବୁ।
ଆଚ୍ଛା।
ଆପଣ ବୁଝିପାରିଲେ ରେ ଆପଣ କିଛି ଶଙ୍କା ରହିଲା।
ହଁ ହଁ ହଁ ନା ନା ନା ଠିକ୍ ଅଛି ଆପଣ କୁହନ୍ତୁ।
ହୁଁ ଆମେ ଚଥୁର୍ଥରେ ଆମେ ଦେଖିବା ମାଙ୍କର କି ଉଁ ସେ ମାଆ ଯୋଉ ଆସ୍ ଥିବେ ତାଙ୍କର ଶରୀର ତାପମାତ୍ରା କେତେ ରହୁଛି। ଆମେ ନର୍ମାଲି ଆମେ ଆମେ ଏ ମା ଏ ସାଧାରଣତଃ ନୁ ତାପମାତ୍ରା ରହିବାର ଅଛି ଅଠାନବେ ନା ଏ ଅ ଅଣେଶୋତ ସିମିତି ରହିବାର ଅକ୍ସି।
ଆ ଜଣେ ସୁ ସୁସ୍ତ ବ୍ ଆ ମ ମନୁଷ୍ୟର ଯେମତି ତାପମାତ୍ରା ରହିବା ଦରକାର୍ ସେମତି ଆମେ ମାଆଙ୍କର ଚେ ଏଁ ମାନେ ଏ ଅନୁ ଉଁ ଉଁ ଧାନ କରିଥାନ୍ତେ ଆଉ ହଁ ହଁ ହଁ।
ସେଇଟା ଦେଖିବା ଫା ପ୍ରଥମେ ଆମର ସେଇଟା ଦେଖିଲା ପରେ ସେ ଯଦି ମାନେ ସୁସ୍ତ ଅଛନ୍ତି ବୋଲି ଜଣାପଡିଯିବ ଯଦି ଉଁ ତାପମାତ୍ରା ଠିକ୍ ଅଛି ମାଆଙ୍କର।
ହୁଁ ହୁଁ।
ତାପରେ ଆମେ ଦେଖିପାରିବା ନିଶ୍ୱାସ ପ୍ରଶ୍ୱାସର ଗତି କେମିତି ରହୁଛି।
ଆଚ୍ଛା।
ବୁଝିଲେ।
ହୁଁ ହୁଁ ହୁଁ।
ଏଇ ଉପରେ ଆପଣଙ୍କର କିଛି ଇଏ ସୁ ଇଏ ଅଛି ସଙ୍କୋଚ ଅଛି ପଚାରିବେ।
ନାଇଁ ନାଇ। ଠିକ୍ ଅଛି ମାନେ ନିଶ୍ୱାସ ପ୍ରଶ୍ୱାସ ଯେମତି ଆମେ ସାଧାରଣତଃ ଭାବେ ଏଁ ଧ୍ୟାନ ଦେ ଥାଉଁ ହଁ ସେଇଭଳି ହୁଁ ହୁଁ।
ଦତି ଉଁ ଉଁ ଉଁ ମାନେ ମିନିଟକୁ କେତେଥର ହେବା ଆବଶ୍ୟ ସେ ଗତି ଆମେ ଦେଖିବା।
ହୁଁ ହୁଁ ହୁଁ।
ପରେ ଆମେ ଦେଖିପାରିବା କି ମାର ପାଦ କିନ୍ତି ଫୁ ଫୁ ଫୁଲିକି ରହୁଚି ନାଁ କଣ ରହୁଛି। ମାର ଯଦି ପାଦ ଫୁଲିକି ରହିଲା ହୁଁ ସେଇଟା ଗୋଟେ ବିପଦ ସଙ୍କୁଳ ସ
ଆମେ କଁ କଁ କୋଉ କୋଉ କୋଉଥିପାଇଁ ଆମେ ଧ୍ୟାନ ଦେଇଥାଉ ମାନେ ପାଦ ଫୁଲିବା ନ ଫୁଲିବା।
ଯଦି ଉଁ ମା ଯଦି ଗର୍ଭବତୀ ମାର ପାଦ ନର୍ମାଲ ଇନ୍ତି ରହିବ ଯିନ୍ତି ଆମ ସାଧାରଣ ଲୋକଙ୍କ ରହେ ଯଦି ପାଦ ଯଦି ଫୁଲିଗଲା ଜାଣିବା ପାଦ ଫୁଲିକି ରହିଲେ ଜାଣି ବା ଯେ ମା ବିପଦ ସଂଙ୍କୁଳ ଅଛି ମାର କିଛି ଅସୁବିଧା ହଉଛି। ତାକୁ ନେଇକି ମାନେ ଉଚ୍ଚସ୍ତରୀୟ ଚିକିତ୍ସାଳୟରେ ତାକୁ ଭର୍ତ୍ତି କରିକି ତାଙ୍କର ସବୁ ପରୀକ୍ଷା ନିରୀକ୍ଷା କରିବାକୁ ପଡିବ।
ଆଚ୍ଛା ହଁ ହଁ। ହଁ ମାନେ ଆଉ ଟିକେ ଅତ୍ୟାଧୁନିକ ପରୀକ୍ଷା କରିବାକୁ ପଡିବ ହଁ।
ହଁ ହଁ।
ଠିକ୍ ଅଛି ଆପଣ ଏତିକି ଜିନିଷ ଜାଣିପାରିଲେ ଆଉ କିଛି ଧ୍ୟାନ ଦଉ ନା ଆପଣ ଏତିକି ହିଁ ରଖିଥାନ୍ତି।
ହଁ ନାଇଁ ଆଉ ଅଛି ଆମର ଆପଣ ‌ଆ କୁ ଶୁଣିବେ ଆମେ ଆକୁ ମାନେ କହିବା କହିବେ କି?
ହଁ -ନିହାତି ଭାବେ ନିହାତି ଭାବେ ହୁଁ।
ଛୁକ ତାପରେ ଆମେ ତାଙ୍କର ସ୍ତନାୟକ ପରୀକ୍ଷା କରିଥାଉ ସ୍ତନ ସ୍ତନ ମାନେ ବେଶୀ ଫୁଲିକି ରହୁଚି ନର୍ମାଲରେ ମାନେ ଯେତିକି ସାଧାରଣ ଯେମିତି ରୁହେ ସେମିତି ରହୁଚି କଣ ଦେଖିଥାଅ।
ହୁଁ ହୁଁ ହୁଁ ହୁଁ।
ତାପରେ ଆମେ ଯୋନି ପରୀକ୍ଷା କରିଥାଉ ଯୋନି ପରୀକ୍ଷା ସାଧାରଣ ଆମେ ଯୋଉ ଥାଉ ପୁରୁଷ ସ୍ଵାସ୍ଥକର୍ମୀ ଆମେ
ହୁଁ ହୁଁ।
ସାଧାରଣତ ପୁରୁଷ ସ୍ଵାସ୍ଥକର୍ମୀ ଯୌନ ପରୀକ୍ଷା ଟା କରନ୍ତିନି ଯିଏ ମହିଳା ଓ ସ୍ଵାସ୍ ସ୍ଥକର୍ମୀ ଥିବେ ସିଏ ହିଁ ତାଙ୍କୁ ପରୀକ୍ଷା କରିବେ କାରଣ
ହୁଁ ହୁଁ।
ଯୋନି ର ସ୍ଥିତି କେମିତି ଅଛି?
ହୁଁ ହୁଁ ହୁଁ ଯାହାଦ୍ୱାରା କି ହଁ ହଁ। ପ୍ରସବ ସମୟରେ ସାଧାରଣ ପ୍ରସବ ହେଇପାରିବ ତାକୁ ଧ୍ୟାନ ରଖିଥାନ୍ତି ଆଉ କଣ ହଁ ହଁ ହଁ ହଁ ହଁ।
ତାପରେ ଆମେ ଦେଖିବା କି ଗର୍ଭାଶୟରେ ଉଚ୍ଚତା। ଗର୍ଭାଶୟର ଉଚ୍ଚତା କଣ ହୁଏକି ଉଁ ସାଧାରଣତ ମା ଦୁଇ ମାସ ଗଭ ଗର୍ଭରେ ଅଛି ତାର ଉଚ୍ଚତା ଯଦି ମନେକର ତିରିଶ୍ ତିରିଶ୍ ସେଣ୍ଟିମିଟର ରହିବ ଶୁଣିପାରୁଚନ୍ତି ଦୁଇ ମାସରେ ମା ତା ଯଦି ଗର୍ ଗର୍ଭାବସ୍ଥା ଅଛି। ତ ଅଠେଇଶ୍ ରୁ ତିରିଶ୍ ସେଣ୍ଟିମିଟର ରହିବ ତ ତିନି ମାସରେ ସେଟା ବଢିକି ତିରିଶ ରୁ ବତିଶ ହେଇଯିବ। ଚାରି ମାସରେ ସେଟା ବଡିକି ବତିଶ୍ ରୁ ଚଉତିରିଶ୍ ହବ ସେଇଥିରୁ ଯଦି ଆମେ ଜାଣିପାରିବା କି ଉଁ ଶିଶୁ ଟା ସୁସ୍ଥ ହିସାବରେ ବଢୁଚି।
ସୁସ୍ଥ ପିଲା ବଢି ଚାଲିଚି ହଁ।
ହୁଁ ସେତିକି ବଢିବା କଥା।
ଆଚ୍ଛା ଏଇ ନିରୀକ୍ଷଣ ଟା ଆପଣ ଯେମିତି କୁହନ୍ତି ଅଲଟ୍ରାସାଉଣ୍ଡ୍ ଦ୍ଵାରା ନା ଆପଣ ମାନେ ଆପଣଙ୍କ ଯେମିତି ଆମ ଗାଁ ର ଯେମିତି ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣା ପଡିଯାଏ।
ନାଇଁ ନାଇଁ ଗର୍ଭାଶୟରେ ଉଚ୍ଚତା ଆମେ ଉଁ ସାଧାରଣତଃ ଟେପ୍ ସାହାଯ୍ୟରେ ମାପିବା। ଟିପ୍ ସାହାଯ୍ୟ ରେ ମାପିବା ଅ ଅଠେଇଶ୍ ସେଣ୍ଟିମିଟର ରୁ ତିରିଶ୍ ସେଣ୍ଟିମିଟର ରହୁଚି ମାସରେ ତାପରେ ତୃତୀୟ ମାସରେ ଦେଖିବା ସେଇଠୁ ସେତିକି ରହିଲା ସେଠୁ ସେଠି ସେଥିରୁ ଅଧିକ ଆ ଗକୁ ଗଲା ନା ପଛକୁ ଫେରିକି ଆସିଲା। ଯଦି ଆଗକୁ ବଢିଲା ମାନେ ଉଚ୍ଚତା ତାର ତ ଆମେ ଜାଣିବା ଠିକ୍ ଅଛି। ଯାହା ଆମ ମାପ ହିସାବରେ ଠିକ୍ ଅଛି ଯଦି କମିଗଲା କି ସେତିକି ରହିଲା ତ ଆମେ କିଛିଟା ଗୋଟେ ଅସୁବିଧା ଅଛି କିଛିଟା ଗୋଟେ ଅସୁବିଧା ଅଛି ଅସୁବିଧାକୁ ‌ଆମକୁ ଖୋଜିବାକୁ ପଡିବ।
ପଡିବ ଯ ଦ୍ଵାରା କି ଶିଶୁର ଅ ଅ ମାନେ ଉନ୍ନତିଟା ହଁ ଉନ୍ନତିଟା ହେଇପାରୁନି ହଁ ହଁ ହଁ।
ମାସକୁ ଦୁଇ ରରୁ ଚାରି ସେ-ସେଣ୍ଟିମିଟର ବଢିବ।
ବଢିବା ଦରକାର। ହଁ, ହୁଁ, ହୁଁ, ଆଛା। ଆଚ୍ଛା। ଠିକ ଅଛି ଭାଇ ହଁ ହଁ କୁହନ୍ତୁ।
ତାପରେ ଆମେ ଦେଖିପାରିବା ଗର୍ଭରେ ଶିଶୁ ବୁଲୁଛି ନା ନାଇଁ ଠିକ୍ ସେ।
ହଁ, ଆଚ୍ଛା ଆଚ୍ଛା ହଁ, ହଁ,।
ଜାଣିପାରିଲେ ତ ଏତିକି ହିଁ ଅଛି।
ହଁ। ଆଚ୍ଛା ଏଇ ଏଇ ନିରୀକ୍ଷଣ ଦ୍ଵାରା ଆମେ ଗୋଟେ ସୁସ୍ଥ ଅ ମନୁଷ୍ୟକୁ ମାନେ ମାତୃ ମାତୃତ୍ଵ ଆମେ ଜାଣିପାରିବା ଆଉ କଣ। ନା ଗର୍ଭଶୟଟି ଠିକ୍ ଅଛି କି ନାଇଁ? ମେ ଶିଶୁଟି ସୁସ୍ଥ ଅଛି କି ନାଇଁ? ହଁ, ହଁ, ବହୁତ ବଢିଆ କଥା କହିଲେ ଭାଇ ଆଉ ମତେ ଜାଣି ଭଲ ଲାଗିଲା। ଆଉ ଲାଗୁଛି ଆମେ ଆଗକୁ ଏଇ ବିଷୟରେ ମୁଁ ବି ଜାଣିବାକୁ ଚେଷ୍ଟା କରିବି ଆପଣ ବି ମତେ ନିହାତି ଭାବେ ଆପଣଙ୍କର କଥା ଆପଣଙ୍କ କାର୍ଯ୍ୟର କଥା ନିହାତି ଭାବେ ଜଣେଇବେ ଆଉ
ହଁ, ସିଓର ନିଶ୍ଚିତ।
କିଛି କାମ ରହିବା ହେତୁ, ମୁଁ ଟିକେ ଆପଣଙ୍କ କଲଟିକୁ ରଖିବାକୁ ଚାହୁଁଛି ଆମେ ନିହାତି ଭାବେ ଆଉଥରେ ଏ ବିଷୟରେ କଥା ହେବା।
ହଁ, ନିଶ୍ଚିତ, ନିଶ୍ଚିତ, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ।